ହ୍ୟାଲୋ।
ହଁ।
ଆଜ୍ଞା। ହ୍ୟାଲୋ
ହଁ କୁହନ୍ତୁ?
ହଁ କଣ କରୁଛନ୍ତି?
କଣ ଏଇନା କାମ କଲେ ମ ରାରେ କାମ ଭଲା ଆଉ ଆଜି ଗୋଟେ କଥା ହେବ ଗୋଟେ ଟପିକ୍ ସେଇଟା ନା ଆପଣଙ୍କୁ ମୁଁ ପଚାରିବି। ଆପଣ କହିବେ।
ଆଜ୍ଞା।
ଆମେ ସଜ ବା ନିଜ ବିଷୟରେ ଗୋଟେ କଥା କର ହେଲା।
ଆଜ୍ଞା।
ସଜିବ କଉ ଜିନିଷ ଟା ନେଇଯିବ ଆଉ କୋଉି ଜିନିଷ ସଯିବ ଆପଣ ଟିକେ କହିଲେ ମୁଁ ମାନେ ଆମ ଝିଅ ହରିଙ୍କୁ ପଢ଼େଇବା ପାଇଁ ବୁଝେଇ ପାରୁନି ତ ଆପଣଙ୍କୁ ଟିକେ ଦେଖିବା ବୁଝିବି। ଆପଣ କାଲେ ଭଲ ପଢେଇନ୍ତି ଆଉ ବୁଝାନ୍ତି?
ଆଜ୍ଞା।
ହୁଁ
କୁହନ୍ତୁ।
ଯେମିତି କିି ଉଁ ସଜୀବ ଆଉ ନିଯିବ। ସଜୀବ ମାନଙ୍କର ଜୀବନ ଥାଏ। ଯିବ ମାନଙ୍କର? ଜୀବନ ନଥାଏ ସେମିତି ସଜୀବ ମାନେ କୋଉମାନେ ଯେଉଁମାନେ ଗଛ ମଣିଷ ଆଉ ଗାଈ ଛେଳି। ମେଣ୍ଢା। ଆଉ ଯୋଉମାନଙ୍କର ଜୀବନ ଥାଏ ତାଙ୍କ ମାନଙ୍କୁ ସଜୀବ କୁହାଯାଏ ସେମାନେ ବି ଛୋଟୋରୁୁ ବଡ ହୁଅନ୍ତି।
ଆଜ୍ଞା ମୁଁ କହିଲି ପିଲାମାନଙ୍କୁ ପଢା ପଢି କରୁ ତ ତମର ମାନେ ଅଧିକ ବିଷୟରେ ଜ୍ଞାନ ଥିବ।
ଆଜ୍ଞା ଆପଣ ସେଇଥିପାଇଁ ମୁଁ ଆପଣଙ୍କ ସେଇଥିପାଇଁ ଆପଣଙ୍କୁ କୋହୂଚି। ସେ ଆପଣଙ୍କର ଯେଦି କିଛି ଡାଉଟ ଆଜ୍ଞା ମୁଁ ଆପଣ କହୁଥିଲି ଆପଣ କାଳେ ଯଦି ଜାଣିଥିବେ କାଳେ
ହଁ ଆପଣ ମତେ ଟିକେ ଆପଣ ଟିକେ ସେଇ ବିଷୟରେ ମତେ କୁହନ୍ତୁ।
ଆଜ୍ଞା ଯେମିତି କି ସଯିବ ଆମ ଯୋଉ ଯୋଉ ମାନଙ୍କର ଜୀବନ ଥାଏ। ସେମାନେ କୁ ସଜୀବ କୁହାଯାଏ ଯେମିତିକି ଆମେ ମଣିଷ ଗଛ
ନି ନିର୍ଜୀବ କାହାକୁ କାହାକୁ କୁହାଯାଏ ଟିକେ କହିବେ?
ଅ ଯେମିତିକି ଖଟ ଅ
ଆଜ୍ଞା। ଆଲାଣାଏଇ ସବୁ ଯେତିକ ସବୁ ବସ୍ତୁ ବସ୍ତୁ ମାନଙ୍କୁ ସବୁ ନିର୍ଜୀବ ନିର୍ଜୀବ କୁହାଯାଏ।
ହଁ ପଥର। ଏସବୁ କୁ ଆମେ ସେମାନେ ଆମ ସହିତ କଣ ଛୋଟ ରୁ ବଡ ହେଇ ପାରୁଚନ୍ତି କି? ସେମାନେ କଣ ଖାଦ୍ୟ ଖାଇପାରନ୍ତି? ଖାଦ ଖାଇ ପାରନ୍ତିନି ଯେମିତି କିି ଗଛ କୁ ଆମ ପାଣି ଦେଲେ ସେ ବି ବଢୁଚି ନା। ତାର ସେଇଟା ଗୋଟେ ଜିନିଷ କି ଜିନିଷ ତ ନା ନାଇଁ ସେ ଛୋଟୁ ବଡ ହୋଉଚି।
ଆଜ୍ଞା।
ସେଇ କଥା ମୁଁ କଇଲି ଆପଣ କାଳେ ଭଲ ପଢାନ୍ତି ତ ଆପଣଙ୍କଠୁ କିଛି ବୁଝିଲେ ମୋ ଝିଅ ଆଉ ମୋ ଛୋଟ ପୁଅ ଅଛନ୍ତି ତାଙ୍କ ମାନଙ୍କୁ ଟିକେ ବୁଝେଇ କହିବାକୁ ସହଜ। ହୁଅନ୍ତା ସେଇଥିପାଇଁ ଆପଣଙ୍କୁ ଫୋନ କରି
ସେ ଯାହା ହୋଉ ଆପଣ କେତେ ଛୁଆଙ୍କର ଯତ୍ନ ନଉଚନ୍ତି ତାଙ୍କ ତାଙ୍କ କାରିଅର ତାଙ୍କ ଭବିଷ୍ୟତ ବିଷୟରେ ବି କେତେ ମାନେ ଭବିଷ୍ୟତ ବିଷୟରେ ବି କେତେ ଆପଣ ଉଁ ମାନେ କେତେ ଏତେ ଗାଇଡ କରୁଚନ୍ତି ଛୁଆମାନଙ୍କୁ ତାଙ୍କ ବିଷୟରେ ବି ଜାଣିବା ପାଇଁ ଚାହୁଁଚନ୍ତି ତାଙ୍କ ପଢା ବିଷୟରେ ଏତେ ଯ ନ ନୋଉଚନ୍ତି।
ସେ ବି ଗୋଟେ କଥା ଆଉ ଛୋଟ ଛୁଆ ମାନଙ୍କ ପାଇଁ କଣ ଖାଦ୍ୟ ଖାଇଲେ ତାଙ୍କ ଦେହ ଭଲ ରହିବ। ସେ ବିଷୟରେ ବି ଆପଣଙ୍କୁ ଟିକେ ପଚାରିକି ବୁଝିବା ପାଇଁ। ଫୋନ କରିଥିଲି ଆଜ୍ଞା ଆଉ
କୁହନ୍ତୁ ସେଇ ବିଷୟରେ? ମୋର ଅଧିକା ଜ୍ଞାନ ଅଛି।
କୁହନ୍ତୁ ସେଇ ବିଷୟରେ ଟିକେ?
ଆପଣଙ୍କ ଛୁଆ କଣ କଣ ସବୁ ଖାଇବା ପାଇଁ ପସନ୍ଦ କରୁଚ ନ୍ତି?
ହୁଁ। ଦିଏ ସକାଳୁ ମୁଁ ତାଙ୍କୁ ଦିଏ ଚୁଡାଗୁଣ୍ଡ ସଖାଳୁ।
ନାଇଁ ନାଇଁ ଆପଣଙ୍କ ଛୁଆ ପସନ୍ଦ କଣ କରନ୍ତି ଘର ଜିନିଷ ବିଲକୁଲ ପସନ୍ଦ କରୁନଥିବେ?
ଘର ଜିନିଷ ଏମିତି ବି ଚୂଡା ଗୁଣ୍ଡ ଦେଲେ ପସନ୍ଦ ହଉନି ତାଙ୍କର ଖାଇବା ପାଇଁ।
ହଁ ମୁଁ ସେ କଥା ହିଁ କହୁଛି ବାହାର ଜିନିଷ ହିଁ ସେ ଅଧିକ ପସନ୍ଦ କରୁଥିବେ।
ପସନ୍ଦ କର ହଁ ଯେମତି କିି ମ୍ୟାଗି ଚାଓମିିନ ଦୋସା ଏମତି ବାହାର ଜିନିଷ ସବୁ।
ସେଥିରୁ ବାହାର ଜିନିଷ ସବୁ।
ଆଜ୍ଞା।
ଆଜିିକାଲି ତ କେତେ ରୋଗ ବେମାରୀ ହୋଉଛି ବାହାର ଜିନଶ ଟୋଟାଲ୍ ଛୁଆ ଛୁଆ ମାନଙ୍କୁ ପର୍ଥମ ରୁ ଦେଖେଇବା କଥା ନୁହେଁ।
ଆଜ୍ଞା।
ଏଇ ଚାଓମିନ ହଉ ବିସ୍କୁଟ ବି ମଇଦା ରେ ହଉଛି ବିସ୍କୁଟ ବି ଦେଖେଇବା କଥା ନୁହେଁ କି ଘ କି କୌଣସି ପ ଚକୋଲେଟ ରୁ ଆରମ୍ଭ କରି ଆଇସ୍କ୍ରିମ ପର୍ଯ୍ୟନ୍ତ ସେଥିରେ କେତେ କଣ ସବୁ କେତେ ସବୁ କେ କଣ ସବୁ ପୁରେଇକି ଦୋଉଛନ୍ତି ତମେ ସବୁ ଭିଡିଓରେ ଦେଖୁଥିବ। ଫୋନ୍ ମାଧ୍ୟମରେ। ତ ଛୁଆଙ୍କ ହଁ ଭବିଷ୍ୟତ ଛୁଆଙ୍କ ହେ ଉ ତାଙ୍କ ଶରୀର ହାମ ହାତରେ। ଆମେ ତ ତାଙ୍କୁ ଛୋଟ ବେଳୁ ଯଦି ମାନେ ବାହାର ଜିନିଷ ଯେତେ କମ ଖାଇବାକୁ ଦବା କାରଣ ଏବେ ଅଧିକ ରୋଗ ବେମାରୀ ହୋ ଉଚି ଆଗେ ଛୋଟବେଳେ ଆମକୁ ଏତେ ରୋଗ ବେମାରୀ ହୋଉନଥିଲା ଯେତିକି ବର୍ତ୍ତମାନ ହେଲାଣି। ଘର ଜିନିଷ ହେତେ ଖାଇବାକୁ ଦେବେନି ଆଉ। ଯାହାବି କହିବେ ତାଙ୍କ ହାତକୁ ପଇସା ବଢେଇବେନି ସେ କି ଣିକି ଖାଇଦେବେ।
ଆଜ୍ଞା ମୁଁ ସେଇଥିପାଇଁ ତାକୁ ସକାଳୁ ତ ଚୂୁଡା ଗୁଣ୍ଡ ଦିଏ ଖାଇବା ପାଇଁ। ଆଉ ବାରଟା ବ ଏଗାରଟା ନଅଟା ସୁଦ୍ଧା ସାତଟାରେ ଚୁଡା ଗୁଣ୍ଡ ଖାଇଲା। ତାପରେ ଆଟା ନଟା ବେଳକୁ ଦିଏ ସେ ରୁଟି ଭଜା ନହେଲେ ଚାଓମିିନ୍। ତାଓମିନ୍ ତ ନୁହଁ ମ୍ୟାଗି ଯଦି କୋଉ ଦିନ ସେମିତି କାନ୍ଦିଲା। ଖାଇବା ନହେଲେ ସୁଜି ଉପମା ଏସବୁ ସେଆକୁ ଆପଣଙ୍କୁ ପ
ମ୍ୟାଗି ମ୍ୟାଗି କେମିତି ଆପଣ ଦୋଉଛନ୍ତି ଛୁଆଙ୍କୁ ଖାଇବା ପାଇଁ।
ଆ ଯେମିତିକି
ସେଟା ମଇଦା ମଇଦାରେ ହଉଛି ନା ଅଟା ଅଟା ମାରିଦି ଅ ଅଟାର ମ୍ୟାଗି ହଉଛି ସେଟା ସେ କେମିତି କଣ ଶଖିକି ସେଟା ଫେଣି ହେଲେ କେମିତି କରନ୍ତେ। ସେଇଟା ମୁଁ ଘରେ। ରୁଟି ରୁଟି ହଁ ମୁଁ ଘରେ କରେ ରୁଟି ଟାକୁ ରୁଟି ମ୍ୟାଗି ବି ମୁଁ କରେ। ଆଉ ରୁଟିଟାକୁ ଜଷ୍ଟ ମାନେ ସେଟା ମୁଁ କହିବି ଆପଣଙ୍କୁ କେବେ ଦେଖ ଦେଖେଇଦେବି ହେଟା ବୋହୁତ ଟେଷ୍ଟ ଲାଗେ ଆଉ ହେଲଥ ବି ଅଟା ରେ ସେଟା ହୁଏ। ସେଇଟା କରିବ ଆଉ, ଆସ୍ତେ ଆସ୍ତେ ବି ସବୁ
କଣ ଖାଇବାରେ ମୁଁ ସେଇଥିପାଇଁ ଆପଣଙ୍କୁ ଫୋନ କରିଥିଲି ବଧେ ପଚାରିକି ବୁଝିଥାନ୍ତି, ଆଉ ପିଲାଙ୍କୁ ଖାଇବାକୁ ଦେଇଥାନ୍ତି।
ଆଜ୍ଞା ଆଜ୍ଞା, ଆପଣଙ୍କ ଛୁଆ କଣ ସବୁ ଆ କଣ ଖାଉଛନ୍ତି କଣ? ତାଙ୍କୁ କଣ ବାହାର ଜିନିଷ କଣ କଣ ସବୁ ଦଉଛ ଖାଇବା ପାଇଁ? ଏମିତି କିଛି ବାହାର ଚୁଡା ଗୁଣ୍ଡ ସେ ସବୁ କିଛି କିଣା କିିଣି କରି ଖାଇବା ଖାଇବାକୁ ଦଉଛ କି?
ନାଇଁ ନାଇଁ ଘରେ ତିଆରି କରିକି।
ସବୁ ଜିନିଷ ଘରେ ଖାଉଛନ୍ତି।
ଘରେ ତିଆରି କରିକି ଦିଏ ସବୁ ଜିନିଷ, ହଁ।
ଆଉ ଚିକେନ ଟା ଏବେ ଛୋଟ ଛୁଆ ମାନଙ୍କୁ ଖାଇବା ପାଇଁ ଯୋଉ କୁକୁଡା ମାଂସଟା ଛୋଟ ଛୁଆଙ୍କୁ ଖାଇବା ପାଇଁ ବହୁତ ମନା ହେଇଛି।
ଆଜ୍ଞା
ଝିଅ ମାନଙ୍କୁ ତ ମାନେ ସ୍ଵତନ୍ତ୍ର ଝିଅ ମାନଙ୍କୁ ଟୋଟାଲ ମାନେ ମନା କରାଯାଇଛି।
ଉଁ, ନା ରୁଟି ଚିକେନ ଖାଇବାକୁ ମନା ହେଇଛି। ସେଥିପାଇଁ ଗୋଟେ ମାନେ ଫିଲ୍ମ ବି ତିଆରି ହେଇଛି ମାନେ ହେଇଛି ହଁ ରିଲିଜ୍ ହେଇଛି ତାକୁ ମାନେ ଚଳଚିତ୍ର। ତାକୁ ଲୋକମାନୋନ ଦେଖୁନାହାନ୍ତି ତେଲୁଗୁରେ ଗୋଟେ ଚଳଚିତ୍ର ମାନେ ଏ ହେଇଛି କିନ୍ତୁ ଲୋକମାନେ ଦେଖୁନାହାନ୍ତି କି ମାନୁନାହାନ୍ତି ଆମେ ବି ମାନୁନୁ ଆମ ଛୁଆ ମାନେ ବି ଖାଉଛନ୍ତି। କିନ୍ତୁ ଯୋଉଟାର ଫଳାଫଳ ବହୁତ ଭୟଙ୍କର ହବ ଭବିଷ୍ୟତକୁ।
ଦେହ ପାଇଁ ବହୁତ କ୍ଷତି କାରକ ହେଲା।
ହଁ, ଆଜି କାଲି ଏମିତି କୌଣସି ଜିନିଷ ନାହିଁ ଯେ ମାର୍କେଟ ଜିନିଷ ଆଣିବ ମାନେ ସେ କିଛି ନା କିଛି ଭେଜାଲ ଥିବ। କାହିଁକିନା ମାଛ ଆଣିବ ମାଛ ଖରାପ ଆସୁଛି। ଏମିତି ଗଛରୁ ଆମ୍ବରେ ବି କେମିତି କଣ କେମିକାଲ ଦେଇକି ସ୍ପ୍ରେ କରି ତାକୁ। କଣ କରୁଛନ୍ତି?
ହୁଁ।
ଜାଣିଥିବ ସବୁ ସୁ ନିୟୁଜ ଶୁଣୁଥିବ।
ବାହାର ଜିନିଷ ଖାଲି ଦ ସେଇଟା ମୋ ଛୁଆମାନେ ଖାଆନ୍ତିି ନହେଲେ ଆଉ କିଛି ଖାଆନ୍ତିନି ସେମିତି କୁୁରକୁରି ଖାଆନ୍ତି କୁୁରକୁରିଟା କେତେବେଳେ କେମତି ଖାଆନ୍ତି ଆଣିକି। ମନା କଲେ ବି ଛୁଆ ତ ଛୋଟ ଛୁଆ ନା ଜିଦି କରିକି ଖାଇଦିଅନ୍ତି।
ଏମିତି କି ମାନେ ଏମିତି ଘରେ ତମେ ରୁଟି ବି ତିଆରି କରିଦବ ସେ ଅଟାରେ ବି କେମିକାଲ ମିଶୁଛି। କାରଣ ଗହମ ଅଟା ଆଉ ଏବେ ଆଉ କି ଖାଉନାହାନ୍ତି ମଝିରେ ଖାଉଥିଲେ ଆଉ ଖାଉନାହାନ୍ତି। ହଁ ଏ ପାକେଟଟାରେ ବି ଆପଣ ଦେଖ ହଉ ତେବେ ଯୋଉ ହଉଛି ଆମ ପ୍ଲାଟମାନଙ୍କର ଦେଖିବ। ହଁ ସେଠି ସବୁ ପ୍ୟାକେଟଟା କେମିତି ଅଧିକ ଦିନ ଲାଷ୍ଟିଂ କରିବ। ହଁ ସେଥିପାଇଁ ବି। ତା ଦେହରେ ଗୋଟେ ହ୍ୱାଇଟ୍ଲ କଲରର କଲର ଦଉଛନ୍ତି, ପ୍ଲସ୍ ସ୍ପ୍ରେ ମାନେ କିଛି କେମିକାଲ ବି ତା ଦେହରେ ଦଉଛନ୍ତି। ଯେମିତି ଅଧିକ ଦିନ ରହିବ ଯେମିତି ତାଙ୍କ ନଷ୍ଟ ନ ହୁଏ ଏବଂ ବେପାରରେ ଯେମିତି ଲସ୍ ନ ହୁଏ।
ହଁ ସବୁ
ତ ତମେ କଣ କରିବ କିଛି କରିବିପାରିବନି ସେଇ ହିସାବରେ ଯେତିକି ପାରିବ ସେ ଟିକେ କରିବୁ ଆଉ।
ହଁ ତେଲ ଯେମିତିକି ମ ସବୁଥିରେ ଯାଈ ଏଁ ଯୋଉ ଟାଉଳ
ହ ତମେ ଦେଖୁଥିବ ମୁଗ ଯାଇରେ ବି ଗୋଟେ ହଳଦ୍ ରୋଗୀ ଗୋଟେ ଗୁଣ୍ଡ ମିସେଇକି ତାକୁ ମାନେ
ସେଟା ଧୋଇଦେଲା ପରେ ହଳଦିଆ ଦୁଶୁଚି ପାଣିଟା ତ।
ମାନେ ହରଡ ଜାଇରେ ବି ଗୋଟେ ରଙ୍ଗ ଦେଇକି ଦେଇ ଦଉଚନ୍ତି।
ଆଜ୍ଞା ଆପଣଙ୍କ କଥା ଟିକେ ଶୁବା ଶୁବା ଯାଉନି।
ମୁଁ କହିଲି ହରଡ ଡାଲିଟାରେ କଲର ଦିଆ ହଉଚି କି ହରଡ଼ ଡାଲିରେ ବି କିଛି ଜିନ୍ଷ ମିଶୁଚି ସିଜୁ ନାହିଁ ଭଲସେ ହରଡ ଡାଲି।
ହଁ ମସୁର ଡାଲି ବି ଡଙ୍ଗା ପକେଇ ଦେଇ ଦଉଚନ୍ତି।
ସେଟା ଧୋଇ ଦେଲାଠୁ ରଙ୍ଗ ସବୁ ବାହାରି ଯାଉଚି ନାଇଁ କି?
ଆଜ୍ଞା!
ହୁଁ ହୁଁ। ସବୁ ତ ଭେଜାଲ ହେଲା ନା ମଣିଷ ରୋଗ ବାଗ ବେଶୀ ବଢୁଚି।
ହଁ ମାନେ ଏ ବ ଏମିତି କି ଆମର ଯୋଉଟା ଅଟା ଆସୁଚି। ହୁଁ ଅଟା ଆସୁଚି କେବଳ ଆମେ ହିଁ ଖାଉଚୁ କେବଳ ଅଟା ବାସ୍ ଗହମ ଅଟ୍। କାଇଁ ଖାଉଚୁ ଅଟାରେ ବି ଉ ହଁ ଅ ଅଟାରେ ବି ଆହୁରି କେତେ ପ୍ରକାର ସବୁ ରୁଟି ମାନେ ଅଛି। ଅ ମକା ରୁଟି ଅଛି ବାଜେରା ରୁଟି ଅଛି।
ହଁ!
ହଁ କେତେ ସବୁ ନାହିଁ ସବୁ ପ୍ରାୟ କରୁଚନ୍ତି ସମସ୍ତେ କରୁଚନ୍ତି କିନ୍ତୁ ଆମେ କରିପାରୁନୁ ସେ ଗହମ ଅଟା ହିଁ କେବଳ ଆଣିକି ଖାଇ ଦଉଚୁ।
ରୁଟି ଅଛି
ସବୁ ପ୍ରକାର ରୁଟି ଅଛି ସେ ଆଣିଲେ ବି କିଛି ନାଇଁ। ଆ ଆଣିକି ବି ଘରେ ଆରାମସେ ତାକୁ ରୁଟି କରିପାରିବେ। ଉମ୍ ଛୁଆ ମ ଖାସ୍ ନହଲେ ଛୁଆମାନଙ୍କ ପାଇଁ ନାଇଁ ଖାସ୍ କରି ଛୁଆମାନଙ୍କ ପାଇଁ ବି ଚାହିଁଲେ ଆମେ କରିପାରିବା କିନ୍ତୁ କେବେ ମୋ ମାନେ ଆମେ ମାନେ ତ ମାନେ ନଜର ପକଉନୁ।
ପାଇଁ ବେଶୀ ହଉଚି ଭଲ ହଉ ମାଣ୍ଡିଆ ରୁଟିଟା କଲେ ଛୁଆମାନଙ୍କ ପାଇଁ ବଢିଆ ନାଇଁ କି?
ମାଣ୍ଡିଆ ରୁଟି। ଡାଲିଆ ଏସବୁ ପାଞ୍ଚ ପ୍ରକାର ରୁଟି ଅଛି। ପଞ୍ଜାବରେ ରୁଟି ହଉଛି‌ ଫେମସ୍ ଯୋଉଟା ଆମର ରାଜସ୍ଥାନରେ।
ହୁଁ!
ଆ ସେଠି ଦେଖିବ ପର୍ ତି ମାସରେ ଗୋଟେ ଗୋଟେ ଟାଇପର ରୁଟି ଖୁଆ ଖିଆ ହବ। କାରଣ ସେମାନେ ଭାତ ଉପରେ ଏତେ ଡିପେଣ୍ଡେଣ୍ଟ ନୁହନ୍ତି।
ସବୁଳେ ରୁଟି।
ଆଉ ବଳେ ରୁଟି ତ ତାଙ୍କର ସେମାନେ ଗହମଟା ଖାଆନ୍ତିନି। ହଁ ସବୁବେଳେ ଖାଆନ୍ତି ଇଏ ରୁଟି ଖାଆନ୍ତି ହଉ ଠିକ୍ ଅଛି ଆପଣ ବହୁତ୍ କଥା ହେଲେ ଆପଣ ଏ ରେଷ୍ଟ କରନ୍ତୁ ଆମେ କା ପରେ କେବେ କଥ୍
ଆଜ୍ଞା ହଉ ଆାଆନ୍ତୁ ଶୋଇବେ ଆଉ ଆଜ୍ଞା।
ଆଜ୍ଞା